ହ୍ୟାଲୋ ମ୍ୟାଡ଼ାମ ନମସ୍କାର
ଆଜ୍ଞା ଆଜ୍ଞା ନମସ୍କାର
ଆଉ କଣ କରୁଛନ୍ତି
ହେଇ ଟିକେ ବସିଛି ଆଉ
ଆଉ ଦେହପା ଆପଣଙ୍କର ଭଲ ଅଛି ତ
ହଁ ଦେପା ବହୁତ ଭଲ ଅଛି
ଆ ଆ୍ଞା ଆଉ ଘରେ ସମସ୍ତେ ଭଲ ଅଛନ୍ତି
ଆଜ୍ଞା
ଘରେ ସମସ୍ତେ ଭଲ ଅଛନ୍ତି
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ଏଇ ଛୋଟ ପୁଅଟି ମୋ କତିରେ ଖେଳୁଛି ତ
ଆଜ୍ଞା ଆଜ୍ଞା
ସେଇ ଟିକେ ତାର ଗୋଡେଇ କମଳ ଗୋଡେଇ ଗାଡେଇ ହେଇ ଖେଳୁଛି ମୁଁ ସେଇ ତାକୁ ଦେଖୁଛି
ଓହୋ ଆଉ ଛୋଟ ପୁଅ ସକାଳୁ ଖାଇ ସାରିଲାଣି
ହଁ ହଁ ତା ମା ତାକୁ ଖୁଆଇ ଦେଇକି ଗଲେ ଗାଧେଇବା ପାଇଁ ମୁଁ ତାକୁ ଟିକେ ଅନେଇଛି ସେ ଆସିଲେ ପୁଣି ମୁଁ ଯିବି ଗାଧେଇବାକୁ
ଆଜ୍ଞା ଆଉ ଯାହା ହଉ ଆପଣ ଛୋଟ ପିଲାଟିର ସମସ୍ତେ ଯତ୍ନ ନେଉଛନ୍ତି ଛୋଟ ପିଲା ତାକୁ ଟିକେ ଲକ୍ଷ୍ୟ ରଖିବେ ସେ କୋଉଠୁ ଶୋଇକି ଖେଳୁ ଖେଳୁ ମୁହରେ କପଡା ପକେଇଦବ
ହଁ ହଁ ମୁଁ ପରେ ତାକୁ ଅନେଇଛି
କିଛି ପାଟିରେ ଆମର ବର୍ଷା ଦିନ ନା ପାଟିରେ କିଛି ପୁରେଇ ପାରେଇ ଦବ ସିଏ ଆମକୁ ଟିକେ ତାଙ୍କୁ ଲକ୍ଷ୍ୟ କରିବାକୁ ପଡିବ। ସେମିତି ସେମାନେ ବଡ଼ ହେଇଗଲେ ଆଉ କିଛି ନାହିଁ ନିଜେ ଚଲାବୁଲା କଲେ, ତଥାପି ବଡ଼ ହେଲେ ଆମେ ତାଙ୍କୁ ଆଠ ଦଶ ବର୍ଷ ଯାଏ ଜଗିବାକୁ ପଡୁଛି, ଆଉ ଗୋଟେ ସେ ବାପା ମା ଯେତେବେଳେ ପିଲାଟି ଜନ୍ମ କରିଛନ୍ତି, ସେ କେତେ ପିଲା ପଛରେ କଷ୍ଟ କରି ଛନସେ ବାପା ମା ହିଁ ଜାଣିଛନ୍ତି।
ହୁଁ।
ଆଜ୍ଞା, ଆଉ ଆପଣଙ୍କ ସକାଳୁ ଗାଧେଇ ନାହାଁନ୍ତି ନା, ଗାଧେଇ କଣ ଖିଆ ପିଆ କରିବେ ଆଉ।
ନାଇଁ, ଗାଧେଇନି ଗାଧେଇବି ଆଉ।
ଓହୋ, ଆଉ ଆପଣଙ୍କ ଆାଡେ କଣ ଏଥର ରଜ ଫଜ କଣ କେମିତି ବୁଲିଲେ।
ରଜା ଫଜ ଆମର ଟିକେ ବୁଲାବୁଲି ହେଇଥିଲା।
ଆଜ୍ଞା।
ଆଉ, ବହୁତ ଆଡେ ବୁଲିଥିଲୁ। ପିଠାପଣା ଖିଆ ହେଇଥିଲା ଏଇ ସବୁ ଆଉ
ଆଉ ରଜ ପୋଡ ପିଠା ଖାଇଲେ।
ଆଜ୍ଞା
ହଁ, ହଁ ଆଉ ଆମର ତ ରଜରେ ପାନ ଟା ଟିକେ ବହୁତ ଲୋକଙ୍କର ପସନ୍ଦ। ଲୋକ ରଜ ଆସିବା ଆଗରୁ ଆମର ପାନ ମସଲା ସବୁ ଆଗରୁ ସବୁ ଘରେ ବନାଉଥିଲେ। ଆଉ ଗୁଆ କାଟିକି ରଖୁଥିଲେ, ଆମର ଧଣିଆ ଭାଜିକି ରଖୁଥିଲେ। ପାନ ମଧୁରି ଭାଜିକି ରଖୁଥିଲେ, ଆଉ ନିଜେ ବି ଖଇର ଆ ଆଗରୁ ସବୁ, ଆଗ ଯୁଗରେ ସେମାନେ ଖଇର ସବୁ ନିଜେ ହାତରେ ବନାଉଥିଲେ। ଆମର ଯୋଉ କିଆ ଫୁଲ ଜାଣିଛନ୍ତି। ସେଇଆ ଫୁଲକୁ ଆମର ଜେଜେ ମା ହେରିକା ଥିଲେ ସେମାନେ କୁହନ୍ତି, ସେଇ କିିଆ ଫୁଲକୁ ଶ ହେଇକି, ସେମାନେ ତାକୁ ଗୁଣ୍ଡ କରିକି ରଖନ୍ତି କି, ସେଥିରେ ଆମର ଖଇରରେ ମିଶେଇକି, ପାନ ଭାଙ୍ଗିକି ଖାଆନ୍ତି। ଆଗରୁ, ଆଗ ଯୁଗ ଲୋକମାନେ ବହୁତ ମାନେ, ଖୁସି ମନଉଥିଲେ ସେମାନଙ୍କର। ଭଲ ମାନେ ବୁଲା ବୁଲିରେ ମ ମାନେ ପାନ ବହୁତ ସେମାନେ ଖାଆନ୍ତି। ହଁ, ରୋଷେଇ ସକାଳ ରୋଷେଇ କରିଦେଲି ଟିକେ, ଆଉ ଇଟିଲି ଟିକେ କରିଦେଇଛି, ଆଉ ଘୁଗୁନି ଟିକେ କରିବି ମଟର ସିଝେଇଛି। ଆଉ ଆମର, ଏଇତ ଇଟିଲି ଟିକେ କଲି ସକାଳେ। ଆଉ ମଟର ସିଝେଇଛି, ଘୁଗୁନି ପାଇଁ ଘୁଘୁନି କରିଦେବି ଟିକେ ଆଉ। ଆଉ ଟିକେ କାମ ବ୍ୟସ୍ତ ରହୁଛି ଆଉ। ପିଲା ଗୁଡାକ ଆମର ପାଠସାଠ ପଢୁଛନ୍ତି। ତାଙ୍କୁ ଟିକେ ସକାଳେ ଟିକେ, ତାଙ୍କୁ ସ୍କୁଲ ବିଦା କରିବାକୁ ପଡ଼ୁଛି।
ଆଉ ଆପଣ ପୁଅ କୁଆଡ଼େ ପୁଅ କଣ କରୁଛନ୍ତି।
ପୁଅ ଆମର ଦୁଇଟା ପୁଅ ସ୍କୁଲ ଯାଇଛନ୍ତି।
ହୁଁ
ହଁ। ଏ ତାଙ୍କର ବାପା ବି ଟିକେ ମାର୍କେଟ ଯାଇଛନ୍ତି ଆମର କଣ ଗାଧୁଆବେଳ ପାଇଁ କଣ କିଛି କିଣା କିିଣି କରିକି ଆଣିବେ, ଆଉଉ ଶନିବାର ତ ଆଉ ଆପଣଙ୍କ ଆଡେ କଣ ସବୁ ବିଲ ବାଡ଼ିରେ ପାଣି ଭର୍ତ୍ତି ହେଲାଣି।
ନାଇଁ ମ ବର୍ଷା ତ ନାହିଁ ଏଥର ପାଣି ହେଇନି। ଚାଷ ଟିକେ ଲେଟ ହବ ସେଇଥିପାଇଁ ଏଥର।
ହଁ ବର୍ଷା ତ ବିଲକୁଲ ନାହିଁ ସେ ଟିକେ ଖାଲି ଛିଞ୍ଚି ଦେଇ ପଳେଇ ଯାଉଛି। କିନ୍ତୁ ଆଗରୁ ଯୋଉ ବର୍ଷା ହଉଥିଲା ଘଡଘଡି। ପୁରା ମୁଷଳ ଧାରାରେ ବର୍ଷା ବା ସେ ବର୍ଷା କାହିଁ। ଏ ବର୍ଷା ଆଉ ନାହିଁ ଲୋକମାନେ ଦାଣ୍ଡ ଘରେ ବସି ମୁଢି ନଡ଼ିଆ ବର୍ଷା ପାଗରେ ବସି ଗୋଳେଇ ଖାଉଥିଲେ। ଆଉ ଆପଣଙ୍କୁ କଣ ସବୁ ବର୍ଷା ରେ ଭଲ ଲାଗେ। ମୁ କହିଲି ବର୍ଷାରେ ଆପଣଙ୍କୁ କଣ ସବୁ କରିବାକୁ ଭଲ ଲାଗେ? ହ୍ୟାଲୋ ବୋଲେ ହଁ ଆପଣଙ୍କୁ ବର୍ଷାରେ କଣ ସବୁ କରିବାକୁ ଭଲ ଲାଗେ?
କିଛି ଶୁଭୁନି ଟିକେ ଜୋରେ
ଆପଣଙ୍କୁ ବର୍ଷାରେ କଣ ସବୁ କରିବାକୁ ଭଲ ଲାଗେ।
ବର୍ଷାରେ ତ ଆମର ବର୍ଷା ଆସିଲା ମାତ୍ରକ ଆମର ବହୁତ ପରିବେଶ ଟା ବହୁତ ସୁନ୍ଦର ଲାଗେ।
ଆଜ୍ଞା।
ଘୋଟି ଆସେ। ଆକାଶ ଫାକାସ ବହୁତ ସୁନ୍ଦର ଦେଖାଯାଏ। ସେତେବେଳେ ଇଚ୍ଛା ହୁଏ କି ମାନେ କୌଣସି ଗଛ ବୁଛ ଲଗେଇ ଦେବା କି। କୌଣସି ଫଳ ମୂଳ ଲଗେଇଦବା ଯେ ପାଣି ଖାଇକି ସେ। ଉର୍ବର ହେଇ ଉଠେନ୍ତେ ଏମିତି ମନ କହେ। ବର୍ଷା ଛାଡିଲା ପରେ ମୁଁ ବି ଯାଇକି ବହୁତ ଫୁଲ ଗଛ ଚାରା ସବୁ ଲଗେଇଦିଏ। ସେ ତାପରେ ଲଗେଇଲା ପରେ କଣ ହବ କି ଆଉ ବର୍ଷା ଫର୍ଷା ହୁଏନି। ସେଇନେ ସେ ଗଛ ଗୁଡିକ ସବୁ ମଉଳିଯାଆନ୍ତି। ହୁଁ ପାଣି ତାକୁ ଥରେ ଲଗାତାର ଦେବାକୁ ପଡେ ଆଉ।